ଆଜ୍ଞା ଆପଣଙ୍କୁ ଆଜ୍ଞା ଆଜ୍ଞା ନମସ୍କ ଜୟ ଜଗନ୍ନାଥ ଶୁଭରାତ୍ରି ହେଇନାହିଁ କିନ୍ତୁ କହି ଦୋଉଚି ଆପଣଙ୍କୁ।
ଜୟ ଜଗନ୍ନାଥ ଆଜ୍ଞା ଆପଣ
ଆଜ୍ଞା ମୁଁ ଏବେ ଏବେ ବି ମତେ ସେମିତି ଲାଗୁଛି।
କେଉଁ ଗୋଟେ କଥା ଆଜ୍ଞା କୋହୁଥିଲେ ଗୋଟେ ଆପଣ ହଁ ଥିଲେ ଅଧା ଥିଲା।
ଆପଣ ଟିକେ ମନେ ପକେଇ ଦଉନାହାନ୍ତି?
ମୁଁ ବି ଏବେ ମୁଁ ବି ଆଜ୍ଞା ଆପଣଙ୍କ ବୁଲିଲା ମନ ଆଜ୍ଞା ମୋର ଟିକେ ମୁଁ ବି ଆ
ଆଜ୍ଞା ଆଜ୍ଞା ଆପଣ ସବୁ କିଛି ଭୁଲି ଯାଉଛନ୍ତି ଖାଲି ମୁଁ ଏଇଆ କହିବାକୁ ଚାହୁଁଥିଲି କି ମୁଁ ଏବେ ବିି ଗୋଡ ହଲେଇ ହେଲେ ମତେ ଲାଗୁଚି ମୁଁ ଭାସୁଚି।
ଆଜ୍ଞା। ସେଟା ଆଜ୍ଞା ଆପଣ କହୁଥିଲେ ମତେ ଆଜ୍ଞା ଆପଣ ଗୋଟେ ବାଲ୍ଟି ରେ ପାଣି ସଂଗ୍ରହ କରି ସେଥିରେ ଆପଣଙ୍କ ଟିକେ ଆପଣ
ହଁ ଆଜ୍ଞା ଆପଣ କଆଡେ ଏମିତି କହୁଛନ୍ତି? ଆଜ୍ଞା ଆପଣ ଯୋଉ କୁହନ୍ତିନି କି ମୁଁ ଭାସୁଚି ଆଜି ସତରେ ମୁଁ ଭାସୁଥିଲି।
ଏବଂ ଆକାଶରେ କିଛି କହିଲେନି ଆପଣ ଆ କଣ କହୁଥିଲେ ଆପଣ ଯେ
ଆଜ୍ଞା ଆଂଜ୍ଞା। ହଁ ହଁ ଶୁଣୁନାହାନ୍ତି ମୋର ମାତା ଶ୍ରୀ ଆସିଲେ ମୋର କାନ ଟିକେ ଧରିଲେ।
ହପଣଙ୍କୁ ମାରେ ଓ ସେଟା ସେଟି
ଆସିଛନ୍ତି ନା ଆସିକି ମୋ କାନଟିକୁ ପ୍ରଥମେ ଧରିଲି
ଆଜ୍ଞା ତ କଣ କଣ କହିଲେ ଆପଣଙ୍କୁ?
କହିଲେ କହିଲେ କି ଆପଣ ଆଜି ମହାବିଦ୍ୟାଳୟ ଯାଇନାହାନ୍ତି।
ହଁ ତ ଆପଙ୍କୁ ର କଣ ଥିଲା ସେ ଯୋଉ କଠିନ ପ୍ରଶ୍ନ ପଚାରିଲେ ଅନଣୁ
ଆଜ୍ଞା ଆଜ୍ଞା ଆଜ୍ଞା ମୋର ଉତ୍ତର ଇହା ଥିଲେ କି ଆପଣ ଜାଣିନାହାନ୍ତି ବୋଧେ ସେ ତାପରେ ସେ କହିଲେ କି ତୁମର ସାଙ୍ଗ ସାଙ୍ଗ ମାନଙ୍କୁ ମଧ୍ୟ ମୁଁ ଯୋଗାଯୋଗ କରିଥିଲି ସେମାନେ ମଧ୍ୟ କହିଛନ୍ତି କି ତୁମେ ଏଇ ମହାବିଦ୍ୟାଳୟ ଯାଇନ ତେଣୁ ମୁଁ ଏହା ତାଙ୍କୁ ଏହା କହିଲି କି
ଆଜ୍ଞା
କହିଲି ଏୟା କି ଆଉ ମୁଁ ଯାଇଥିଲି ଏ ଯାଇ ମୁଁ ଯାଇଥିଲି କିନ୍ତୁ ସିଏ ଯାହାକୁ ସିଏ କଲ୍ କରିଥିଲେ ସିଏ ମତେ ଆଉ ଜଣେ ପିଲାଙ୍କ ନାଁ ରେ କନଫ୍ୟୁଜ ହେଇଯାଆନ୍ତି ତେଣୁ ସେ ଆର ପିଲାଟା ଯେହେତୁ ଯାଇନଥିଲା ଆ ଗ୍ୟାସେ ମୋତେ ଚିଂହି ପାରିଲେ ନାହିଁ ଏଇ କଥାଟି ହିଁ ମୁଁ ତାଙ୍କୁ ଶୁଣେଇଲି ଆଉ ସେ ଯାହା ହଉ ଟିକେ ଠିକ ଠାକ ଠି ମୁଆ ମୁଁ ଆଗେ ସଠିକ ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ସଠିକ କଥା କହୁଛି କି ନାଇଁ ସତ କଥା କହିଛି କି ନାଇଁ ତ ସେ ଆଉ କିଛି କହିଲେ ଆଉ ଆଜ୍ଞା ସେ ଆଉ ତାପରେ କିଛି କହିଲେ ନାହିଁ ଆଜ୍ଞା ସେଥିପାଇଁ ସିଏ ଆଉ କିଛି କହିଲେ ନାହିଁ ଏୟା ହଉଛି କଥା ଆଜ୍ଞା ମୁଁ କେବେ ମିଥ୍ୟା କହିକି ଏମିତି କୋଟେ ଯାଏନି ଆଜ୍ଞା ମୁଁ ଏମିତି ମିଥ୍ୟା କହିକି କେବେ କୋଆଡେ ଯାଏନି
ଠିକ୍ ଅଛେ
ଆ ଆପଣ ବୁଝିପାରୁନାହାନ୍ତି ବୋଧି ମୁଁ କହୁଛି ମୁଁ କେବେ ମିଥ୍ୟା କୁହେ ନାହିଁ ଆ ଆପଣ ଏମୀତି ହଉଛନ୍ତି
ଆଜ୍ଞା ଆଜ୍ଞା ମୁ ଆପଣ ସ ଏତେ ଏ ଆଜ୍ଞା ଆପଣ କେ ଏବେ ମିଠା ଘୁଗୁନି ବି
ଆଜ୍ଞା ଆଜଞା ମୁଁ ସବୁ ମିଳେ ଆଜ୍ଞା ସ ତେ ହିଁ କହିବାକୁ ଚେଷ୍ଟା କରେ ଆପଣ ମଧ୍ୟ ଶୁ ସେ ସବୁବେଳେ କହିବେ ଆପଣ ତ ଜାଣିଛନ୍ତି ମତେ ଆଉ ମୁଁ ଆପଣଙ୍କୁ ଆଉ କଣ କହିବି
କୁହନ୍ତୁ ଆଜ୍ଞା ଆଜ୍ଞା ମୁଁ ଆ ଆପଣଙ୍କୁ ବହୁତ ଭଲସେ ଆଜ୍ଞା ଯାଛି ଆପଣଙ୍କୁ
ଭଲସେ ଜାଣିଛି ଆପଣ ଖାଲି ଶ୍ରୀ ଯିଇ ଗାନ୍ଧିଜୀଙ୍କ ଅଟନ୍ତି ଆପଣ
ଆଛା ଯେତ ତ ମୁଁ ଗାନ୍ଧିଜୀଙ୍କୁ ଟିକେ ଅନୁସରଣ ବହୁତ କରେ ତେଣୁ ମୁଁ
କଚନ ଷ୍ଟପଣ ଆ ଆଜ୍ଞା ତ ଜିଜିଙ୍କ ଅଲଗା କିଛି କ ଥା ଆପଣ ଶୁଣିଛନ୍ତି ନା ଶୁଣିନାହାନ୍ତି ଆଜ୍ଞା ଆପଣ ଅଲଗା କିଛି
ନାଇଁ ନାଇଁ ଗୋଟେ ଗାଲ ଦେଖେଇଲେ ଆଉ ଗୋଟେ ଗାଲ ଦେଖେଇଦବା କଥା ସେଇ କଥାଟା ଶୁଣି ଯାଇଛି
ହ ଆଜ୍ଞା ଆଜ୍ଞା ତ ଆପଣଙ୍କୁ ଜଣେ ଆପଣ ତ ରୁ ରୁ ଜଣେ ନାଁ ଆପଣ ସେଇ ଲୋକ ନ ଅନେକ ହାତକୁ ଅଶିକ
ଆଜ୍ଞା ଆଜ୍ଞା ଠିକ କଥା କହିଲି ମୁଁ ନ ଦେଖିକି ନ ନ ଦେଖେଇକି ତାଙ୍କ ଗାଲରେ ଅନ୍ୟ ଭାତ ବସେଇବି, କିନ୍ତୁ
ଆଜ୍ଞା। ମୁଁ ଆଣଙ୍କର ସ୍ୱଭାବ ସେଇଭଳି। ମୁଁ ଆଜ୍ଞା ଜାଣିିପାରୁଛି ଆପଣଙ୍କର ସ୍ୱଭା ।
ଆଜ୍ଞା ଆଜ୍ଞା ମୁଁ ଟିକେ ହିଂ ହିଂସ୍ରା ହିସ୍ର କରେ ହିସ୍ର କରିକି ନାଇଁ ନାଇଁ କଣ ସେଇଟା ଗୋଟେ କୁହନ୍ତି ମୁଁ ଟିକେ ସେଇଟା କରେ। କିନ୍ତୁ କଣ ସେଇଟା କୁହନ୍ତି ମୁଁ ଜାଣିନି। ଆଜ୍ଞା ଆଜ୍ଞା ମୋର ସିଂହ ରାଶି। ଆପଣଙ୍କୁ କେମିତି ଜାଣିଲି। ଆପଣଙ୍କୁ କିଏ କହିଲା? ଆ ଆପଣଙ୍କର ବି ବୋଧେ ସିଂହ ରାଶି?
ଆଜ୍ଞା ମୁଁ ଆଜ୍ଞା ଆଜ୍ଞା ମୁଁ ଜାଣିଚି। ସିଂହ ରାଶି ସ୍ୱଭାବ କିିଛି ଏଇ ଏଇ କିପରି ଆ ମୁଁ ବୁଝିଲି ଆପଣଙ୍କ କ ଆଜ୍ଞା ମୁଁ ବୁ, ଏଇଭଳି ସ୍ୱଭାବ ସିଂହରାଶି ମା ଙ୍କର ଥାଏ। ତ ଆପଣଙ୍କର କାଲି
ତାହେଲେ ଆପଣ ମଧ୍ୟ ଜଣେ ସିଂଘ ରାଶି।
ଆ ଆୟୋଜନ କରୁନାହାନ୍ତି।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
ନାହିଁ, ଆପଣ ଯଦି କୁଆଡେ ଭ୍ରମଣ କରିବା ପାଇଁ ଆୟୋଜନ କରିବେ ଦେନ୍ ତାହେଲେ ମୁଁ ଆ ଆପଣଙ୍କୁ ମନା କରିବେ ନାହିଁ।
କାଲି ଆପଣ କହୁଛନ୍ତି ଭ୍ରମଣ କରି ।
ଆଜ୍ଞା?
ଆଜ୍ଞା କୁହନ୍ତୁ ଆଜ୍ଞା। ମୁଁ କହିଲି କାଲି ଆପଣ କହୁଛନ୍ତି ଭ୍ରମଣ
ମୁଁ କହି
ମହାବିଦ୍ୟାଳୟ ।
ଆପଣ ଯେବେବି କହିବେ ମୁଁ ସେବେବି ଭ୍ରମଣ କରିପାରିବି।
ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା। ତ ମ ଆପଣ ଆପଣଙ୍କୁ ଯଦି କିଛି ଭ୍ରମଣ କରି କରିବାର ଆୟୋଜନ ହୁଏ। ଆମ ସ
କଣ ହେଇଛି?
। ଆଜି ସବୁ ସାଙ୍ଗମାନେ ନାଇଁ ବସିକି କେବେ ହବ?
ଆଜ୍ଞା କଣ ଆଲୋଚନା କରୁଥିଲେ?
ତ ଆମେ । ସବୁ ଜିନିଷ ଯାହା ଘରେ ଥିବ ଆଗ ଆମେ ତାକୁ ପଚାରିଲୁ ସେ ଆଗ ହଁ ମାରିଲେ।
ଆଜ୍ଞା।
ତ ତାପରେ ସେ କିଛି ଜଣେଇଲେନି। ଆମେ ଯାହା ହଉ କାଲି ଆମର ଗୋଟେ ଭୋଜିର ହଁ ହବ ଆମେ ଆଜ୍ଞା ସବୁ ହିସାବ ବି ଆମେ କରିଦେଇଥିଲୁ। ସେ ବନ୍ଧୁ ଜଣଙ୍କ ଘର ଲୋକ ମାନେ ମନା କରିଦେଲେ କି ଭୋଜି ହବନି। ସେଇଠି ବହୁତ ଭାରି ହେଇଗଲା ମୋ ମନ।
ଆଜ୍ଞା ଆଜ୍ଞା। ତ ତାପରେ ଆପଣ କଣ କଲେ?
ଆଜ୍ଞା। ଆଉ କିଆଁ
ତ ଆପଣ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
ଆଜ୍ଞା।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
ଆଜ୍ଞା। ଆପଣଙ୍କ ଆପଣଙ୍କ ଶବ୍ଦ ମତେ ଯେହେତୁ ଆପଣଙ୍କ ଶବ୍ଦ ମତେ କାହିଁକି ଶୁଣା ଯାଉନାହିଁ?
ଏବେ ଏବେ
ଆଜ୍ଞା ଆଜ୍ଞା ଏବେ ଆପଣଙ୍କ ଶବ୍ଦଟି ମତେ ଆସିଲା। ତ ମୁଁ ଶୁଣୁଥିଲି କି ଏଇ ଯୋଉ ଗଛ ଲଗା କାର୍ଯ୍ୟକ୍ରମ। ଅଁ କୁଆଡେ ସମାପ୍ତ ହେଇଯିବ?
ଆଜ୍ଞା।
ଏଇ ଯୋଉ ଗଛ ଲଗା କାର୍ଯ୍ୟକ୍ରମ ସମାପ୍ତ ହେଇଯିବ।
ହାଲୋ ବୁଝିଲି ବୁଝିଲି ବୁଝିଲି। ହଁ ଏଟା କଣ ଯୋଉ ଗଛ ଲଗା କାର୍ଯ୍ୟକ
ମୁଁ ସେଇଆ ଆଣ୍ଟ ଆଜ୍ଞା ଆଜ୍ଞା ମୁଁ ସେଇଟା ଯାହାଠୁ ଶୁଣିବାକୁ ପାଏ କିନ୍ତୁ ସେଇଟା ଆଉ କାଲି ବନ୍ଦ ହେଇଯିବ କାଲି ହେଇକି ବନ୍ଦ ହେଇଯିବ ନା ଆଜି ରାତିରୁ ହିଁ ବନ୍ଦ ହେଇଯିବ?
ଆଜ୍ଞା ସେଇଟା ତ ମୁ ମୁଁ ଆଜ୍ଞା ବର୍ଷା ଋତୁ ପାଇଁ ସେଇ କାର୍ଯ୍ୟ କିଛି ନାଇ ଦଶ ଦିନ ସରିଲେ ଆଜ୍ଞା ସେ କାର୍ଯ୍ୟକ ଗଛ ଆଜ୍ଞା ଯଦି ଆମେ ଲଗେଇବୁନି ତ ଏଇ ପରିବେଶ କେତେ ଅସୁ କଣାକ ତ ପରିବେଶ
ଆଜ୍ଞା ଆଜ୍ଞା ମୁଁ ଆଉ ଗୋଟେ ଆପଣଙ୍କୁ ଏହା ପଚାରିଥାନ୍ତି କି ଆପଣ ଯୋଉ ସୋମବାର ଦିନ ଯିବେ ମହାବିଦ୍ୟାଳୟ ତ ଆସିବେ କେତେବେଳେ?
ଶ୍ଲାଟ କୁ। କ-କହି କରିବି
ହ ଆଜ୍ଞା ଆଜ୍ଞା ତାହେଲେ ଆପଣ ତାହେଲେ କେତେବେଳେ ଆସିବେ ତାହେଲେ ଆପଣଙ୍କୁ ସମୟ ଜଣା ନାହିଁ?
ଆଜ୍ଞା ସତ କହିଲେ ମତ ଶାତ ଅଛି ତ କେତେବେଳେ ଆଜ୍ଞା ସରିବ ମୋର ଠିକ୍ ନାହିଁ
ସାଢେ ଏଗାରଟାରେ ସରିବ ଆପଣ କଣ ସପ୍ରାଇଜ ସପ୍ରାଇଜ ଟେଷ୍ଟ ନାଇଁ ନାଇଁ ସ ଆପଣ କଣ ସପ୍ରାଇଜ ଟେଷ୍ଟ କଣ ଦିନ ଯାକ ଦଉଥିବେ ନା କଣ?
ଦଶଟା ନା ମୁଁ କହିଲି
ଓହୋ ଆପଣ ସାଢେ ନଅଟାରୁ ଯିବେ? ଆଜ୍ଞା ତାହେଲେ ଆପଣ ଯିବେ ସାଢ଼େ ନଅଟା ବେଳକୁ?
ଆଜ୍ଞା ମୁଁ ହେଲା ବିଦ୍ୟାଳୟ ରେ ପହଞ୍ଚିବି ଆଜ୍ଞା ଦଶ ଟା ସେଇଥିରେ ଯାଇ କଣ ଏ ଟିକେ କାମ ଥିଲା କିଛି ସେମିତି ପରୀକ୍ଷା ସୋମବାର ଦିନ।
ଆଜ୍ଞା ଆଜ୍ଞା ନାହିଁ କିଛି ସେମିତି କିଛି କାମ ନଥିଲା। କିନ୍ତୁ ଆପଣ ଯଦି ଆସିଥାନ୍ତେ ତାହେଲେ ଭଲ ହେଇଥାନ୍ତା ଆଶୁନ ପଠାମରେ।
ଓହୋ ବୁଝିଲି ଆଜ୍ଞା। କଣ ପାଇଁ ନା ମୋର ବି ଆପଣ ଜଣେ ବି ମୋ ବି ଆସୁଛନ୍ତି। ଆଜ୍ଞା ତାଙ୍କୁ ନେଇକି ମୁଁ ସେ ମହାବିଦ୍ୟାଳୟ ଜାକେ ସେଇଠିକି ମୋତେ ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି। ହଉ ହଉ ଆପଣ ପରେ ଯୋଗାଯୋଗ କରନ୍ତୁ।
ସିଏ ସେଇଠି ଏକା ହିଁ ରହୁଯାଉଛନ୍ତି ତ ଆଜ୍ଞା